ହ୍ୟାଲୋ। ହ୍ୟାଲୋ।
ହଁ
କଣ କରୁଛନ୍ତି?
ଏଇଠି ବସିଛି।
ହୁଁ ହୁଁ କୁଠି ବସିଛନ୍ତି ଘରେ ନା ବାହାରେ ବସିଛନ୍ତି?
ଆଉ ଟିକେ କ୍ଲିୟର କଥା ହଉ ନାହାନ୍ତି ଭଏସ ଆସୁନି ଠିକ ସେ।
ହ ବାହାରେ ବସିଛି ପବନ ଦଉଛି ଯେ
ହୁଁ ହୁଁ ଏବେ କଣ କରୁଛନ୍ତି ବସିଛନ୍ତି ହେଲେ?
ହଁ ବସିଥିଲି ଫୋନ୍ କରିଥିଲି।
ଆଜ୍ଞା।
ବସିକି ଫୋନ ଦେଖୁଥିଲି।
ହୁଁ ହୁଁ ଖାଇ ସାରିଲେଣି?
ନା ସନ୍ଧ୍ୟାବେଳେ ଜଳଖିଆ ଖାଇଥିଲି।
ହୁଁ କଣ ଜଳଖଆ ଖାଇଥିଲେ?
କଣ କ ଜୋରରେ କୁହନ୍ତୁ କଣ ଖାଇଥିଲେ?
ହୁଁ ଆଉ ପଢାପଢି ସ ସଲାର ନା ଚାଲିଛି?
ପ୍ଲସ ଥ୍ରି ଫାଷ୍ଟ ୟର ପଢ଼ୁଛନ୍ତି ନାଇଁ କି ହୁଁ। ଆଉ କଣ କେମିତି ସବୁ ହଁ ଘରେ ସବୁ ଭଲ ଅଛନ୍ତି ନା?
ହଁ ଘରେ ସବୁ ଭଲଏ ଅଛନ୍ତି।
ହୁଁ ଆଉ ଉଁ କଲେଜ ଆଡ଼ମିସନ୍ ହେଲେ କଲେଣି ନା ନାଇ?
ଫାଷ୍ଟ ସେମିଷ୍ଟାର ଦେଇଛି।
ଓ ଫାଷ୍ଟ ସେମିଷ୍ଟର ଦେଇଛନ୍ତି ନାଇଁ କି ଅହ। ଆଉ ସବୁ କ କେମିତି କଣ ରଜ ସବୁ କଟେଇଲ ଏ ବର୍ଷ?
ଜୋର ଜୋ ଜୋର କଥା ହୁଅନ୍ତୁ ହୁଁ।
ଆମ ଗାଁରେ ଆମ ଗାଁରେ ରଜ ଉତ୍ସବ ହେଇଥିଲା ଯେ ରଜ ଦୋଳି ଯାତ୍ରା ସବୁ ପଡିଥିଲା ଆଉ କୋଉଠେ ଯାଇନି ସେଇ ଆମ ଗାଁରେ ଯେତ ଦୋଳି ଦୋଳା ପଡିଥିଲା ସେଇଠିି ଯାଇଥିଲି ଆଉ।
ହୁଁ ଖେଳ ଖେଳକୁଦ କରୁଥିଲେ ନାଇଁ କି ମହୋତ୍ସବ ହଉଥିଲା କି ନା ନାଇଁ? ହ୍ୟାଲୋ।
ହଁ ଶୁଭିଲା।
ମୁଁ କହିଲି ମହା ଉତ୍ସବ ହଉଥିଲା।
ହଁ ହଉଥିଲା ନାଚ, ଗୀତ ସବୁ ଖେଳ।
ତମେ ଭାଗ ନେଇଥିଲ?
ନା।
ନା ନେଇ ନଥିଲ।
ନା ନେଇ ନଥିଲି ସବୁ ଛୋଟ ଛୁଆ ଖେଳୁଥିଲେ ଆଉ।
ହଁ ହଁ ହଉ ଆଉ ଆଜି ଦିନ ବେଳେ କଣ ଖାଇଥିଲ?
ଖାଇଥିଲି ଭାତ, ଡାଲି, ଟମାଟୋ ଚଟଣୀ ଆଉ।
ଆଉ କଣ ଖାଇଥିଲ?
ଳ ଆଳୁ ଭଜା।
ହୁଁ।
ଭଲ ଅଛି। ମୋ ଦେହ ପା ଭଲ ଅଛି।
ହଁ ଭଲ ଅଛି ଭଲ ଅଛି ସମସ୍ତେ ଭଲରେ ଅଛନ୍ତି ହୁଁ। ଆଉଁ ଇଏ ଉଁ କଲେଜରେ ଏବେ ଉଁ। ମାନେ ଆ କେବେ ପୁଣି କେମିତି କ କ୍ଲାସ ଫ୍ଲାସ୍ କରାହବ ନା କି ସାର୍ କହିନାହାନ୍ତି। ନା କଲେଜ ରୁ କିଛି ଇନଫର୍ମେସନ ଆଚିନି।
ଉଁ
ପ ଜୋରେ କହୁନାହାନ୍ତି କଣ କହିଲେ?
ଆସିନି କିଛି ସାର କିଛି କହିନାହାନ୍ତି।
ହୁଁ। ହୁଁ ଟାୱାର ଠିକ ଠାକ ଆସୁଛି ନା ନାଇଁ ନାଇଁ କଟୁଛି ଟାୱାର।
ନା ଆପଣଙ୍କର ସବୁ ମାନେ
ହୁଁ ହୁଁ ମୋର ଶୁଭୁନି ଠିକ ସେ।
ନା ଏ-ଏବେ ଶୁଭୁଛି।
ଆ ହା ହା। ଆଉ ଆଉ କଣ ସବୁ ଉଁ ପର୍ବପର୍ବାଣି ହୁଏ? ତମ ଗାଁ ଗାଁରେ ସବୁ କଣ କେମି‌ତି ହୁଏ ସବୁ ଯାତ୍ରା କଣ କେମିତି ହୁଏ?
ଦୋଳ ପୂର୍ଣିମା ହୁଏ। ଆଉ ରଜ ଉତ୍ସବ ତ ଏବେ ଗଲା ଆଉ।
ରଥଯାତ୍ରା ହୁଏ ନା ନାଇଁ।
ନା ରଥଯାତ୍ରା ହୁଏ।
ରଥଯାତ୍ରା ହୁଏ। ରଥ କାମ ଆଗମ୍ ସବୁ ଆରମ୍ଭ ହେଲାଣି।
ନା ।
ଜାଣି ନାହାନ୍ତି।
ନା।
ଅ ହଁ ଆଉ ଆଉ ସବୁ କଣ କରନ୍ତି ଘରେ? ହ ଘରେ କଣ କେମିତି କାମ କ କାମ କଣ କରନ୍ତି ସବୁ?
ମୁଁ କାମ କରେ ରୋଷେଇ ବାସ ସବୁ କରେ।
ହୁଁ ଆଉ ମାନେ ବାରିରେ କିଛି ଲଗା ଲଗି କରନ୍ତି ନା ନାହିଁ?
ନା ଲଗା ଲାଗି ଏବେ ଲଗେଇଛନ୍ତି ଲଙ୍କା। କାଲି ସେଇ ଲଙ୍କା ଯୋଉ ଜହ୍ନି, ଭେଣ୍ଡି
ହୁଁ ଜହ୍ନି, ଭେଣ୍ଡି ସବୁ କ ଲଗେଇ ସାରିଲୁଣି ନାଇଁ କି।
ମାଗ ହ ଦୁଦି ଆାରୁ ଘର ବି ଆସି
ହଁ ଆଉ ସବୁ ଆଉ କଣ ସବୁ ଲଗେଇଛ?
ନାଇଁ ନାଇଁ କାକୁଡି ଏତିକି ଆଉ। ଓଉ କଖାରୁ।
ହୁଁ ହୁଁ ଆଉ ଚାଷ ବାସ ତମର ସବୁ କଲଣି?
ହଁ ବିଲରେ ଚାଷ ହେଲେଣି।
ଚାଷ ଆରମ୍ଭ ଭଲ କଲେଣି ତମର ସବୁ ନାଁ ନା ନାଇଁ ଧାନ ଫାନ ତଳି ପକେଇଲଣି?
ତଳି ପକାହେଇନି ଖାଲି ଚାଷ ହେଇଚି।
ହଁ ହଁ ଆଉ ସବୁ ତମର ଆଉ କୁଆଡେ ସବୁ ବୁଲିବାର ପ୍ରୋଗ୍ରାମ ଅଛି ନା ନାହିଁ ଏ ବର୍ଷ କୁଆଡେ ଯିବାର ନାହିଁ।
ନା ଏ ବର୍ଷ କରିବେନି ପ୍ରୋଗ୍ରାମ ହେଇନି। ହେଇ ହବ ଆ ଆଗକୁ ଯଦି
ହୁଁ ହୁଁ ଆ ତାପରେ ଘରେ ଆଉ ସବୁ କିଏ ସବୁ ପଢ଼ୁଛନ୍ତି ଛୋଟ ଛୁଆ ଅଛନ୍ତି ପା ପାଠ ପଢ଼ୁଛନ୍ତି?
ନା ମୁଁ ସବୁଠୁ ସାନ ସମସ୍ତଙ୍କ ଠୁ ମୁଁ ସାନ ସମସ୍ତେ ତିନି ଜଣଙ୍କ ବାହା ବାହାହେବା ପାଇଁ ସଂସ୍ଥା
ହୁଁ ହୁଁ।
ରାତିସାରା ପାଠପଢ଼ୁଛି।
ଏକୁଟିଆ ପାଠ ପଢୁଛ ନାଇଁ କି? ହୁଁ। ତମର ସବୁ କୋଉ କୋଉ ବିଷୟଟା ଭଲ ହୁଏ ସବୁଠୁ?
ଆଁ ଆଁ।
ସାନସ୍କିଟ ଟା ବେଶି ହୁଏ ପଲିଟିକାଲ ଟା ଟିକେ ହୁଏ।
ହୁଁଁ ହୁଁ କୋଉଟା ସାଂସ୍କ୍ରିଟ ଟା ଭଲ ହୁଏ?
ଏତେ ବି ହୁଏନି ଆଉ।
ହୁଁ ହୁଁ ଆଉ ତମର ସବୁ ଘରେ ସବୁ କଣ କଣ ସବୁ କରନ୍ତି ସବୁ ଉୁଁ ପର୍ବପର୍ବାଣି ସବୁ କଣ ସବୁ କରାଯାଏ ସବୁ ନୂଆ ନୂଆ ଜିନିଷ କିଛି? ଖାଇ ଖାଦ୍ୟ ଜିନିଷ ହଉ କିଛି ନୂଆ ଜିନିଷ କି କିଛି ସବୁ ହୁଏ କଣ ସେମିତି ହୁଏ। ରଜ ପର୍ବରେ ସବୁ କରିଥିଲ?
ଆମର କିଛି ମୁଁ ଜୁଲିଆ ଅପା ହଁ ତାଙ୍କର ଯେହେତୁ ଏଥର ରଜରେ କିଛି ହୁଏ।
ହଁ ହଁ। ଆଉ ସବୁ ମାନେ ଘରେ ଲୋକ ସବୁ ଭଲରେ ସବୁ ଅଛନ୍ତି ସମସ୍ତେ
ଭଲରେ ଅଛନ୍ତି ନାଇଁ କି?
ହଁ।
ହୁଁ ହୁଁ ଆଉ ତୁମ ବାରିରେ ସବୁ କଣ ଅନ୍ୟ ଗଛ କଣ ଲଗେଇଛ?
ଲଗେଇବା ର ଦିଇ ଚାରି ଦିନ ଥରେ
ନାଇଁ ଭଲ ଗଛ ଦାମୀ ଗଛ ଆଉ କଣ ଲାଗିଛି?
ବଡ଼ ଗଛ ଗଛ।
ଆମ୍ବ ଗଛ ହୋଉ ପଣସ ଗଛ ହୋଉ କଦଳୀ ଗଛ ଏସବୁ ଲାଗିଛି ନା?
ପିଜୁଳି
ଲେମ୍ବୁ ସବୁ ଅଛି ନା ବାଇରେ
ନାଆ
ହୁଁ ହୁଁ
ତ କିଏ ଏଇଠି
ଓହୋଃ ଆଉ ହୁଁ ରଜ୍ୟରେ ସବୁ ଖାଲି ତମ ଗାଁ ରେ ବୁଲୁଥିଲ ନା ଅନ୍ୟ ଗାଁ ଆଡ଼େ ବୁଲି ବୁଲିବା ପାଇଁ ଯାଇଥିଲ ହଁ
ଏଇଠି ଏଇ ମା ଙ୍କ ପାଇଁ
କଣ କହିଲ
ମାଉସି ଘରକୁ ଯାଇଥିଲି
ତମ ମାଉସୀ ଘରେ ରଜ କଟେଇଥିଲା ନାଇଁ କି
ହୁଁ
କୁଆଡ଼େ ଯାଇଥିଲ
ବୁଲିବାକୁ ଯାଇଥିଲି
ହୁଁ କେତେ ଦିନ ରହିଲ ସେଠି ମାଉସୀ ଘରେ
ପାଞ୍ଚ ଛଅ ଦିନ ରହିଲି
ପାଞ୍ଚ ଛଅ ଦିନ ରହିଲ ସେଠି ସେମିତି କେମିତି କଣ ରଜ ହୁଏ
ହ ଟ ତାଉନୁରେ
ହୁଏନି ନାଇଁ କି
ହୁଁ
ନିଜ ଘରମାନଙ୍କରେ ପିଠାପଣା ହୁଁ ଭଲ ମନ୍ଦ କରିକି ଖାଇକି ରୁହନ୍ତି ନାଇଁ କି
ହଁ
ନା ବୁଲିବା ପାଇଁ ଯାଆନ୍ତି
ପଇିବା ପାଇଁ ଆଣିଲି କାରନାଥ କୋଉଠି ଆଉ
ଆଜ୍ଞା
ମୁଁ ଯାଇନଥିଲି ମୋ ଭାଇଜଣ ହବ ଯାଇଥିଲ ସେ ବୁଲିବା ପାଇଁ ଗୋଟେ ପାର୍କକୁ
ହଁ
ହଁ
ହୁଁ ହୁଁ ଆଉ ସବୁ ସେଠି ଆଉ କଣ ନୂଆ ତାଙ୍କର ସବୁ ନୂଆ ନୂଆ ଜିନିଷ ସବୁ ଅଛି ସେଠି ମାଉସୀ ଘରେ
ହ
ନୂଆ ନୂଆ ଜିନିଷ ମାନେ କଣ ସବୁ ତାଙ୍କର ମାନେ ଅନ୍ୟ ଆଉ କଣ ଜି‌ନିଷ ଆଟ୍ ମାନେ ଭଲ ପସନ୍ଦ ଜିନି‌ଷ ଏଠି ସବୁ କଣ ଅଛି ମନ୍ଦିର ହଉ ତୁମର
ବିରଜା ମନ୍ଦିର ଅଛି
ଆଜ୍ଞା
ବିରଜା ମନ୍ଦିର
ବିରଜା ମନ୍ଦିର ଅଛି ଆଉ ସବୁ ଆଉ କଣ ମନ୍ଦିର ଅଛି
ଆଉ ହିଙ୍ଗୁଳା
ମୁଙ୍ଗୁଳା ମାଙ୍କର ଅଛି ନାଇଁ କି ହୁଁ ଆଉ ସବୁ ସେଠି ମାଉସୀ ଘରେ ସମସ୍ତେ ଭଲ ସମସ୍ତେ ଅଛନ୍ତି ନାଇଁ କି
ହଁ।
ହୁଁ, ଆ ଆଉ ତାପରେ ସେଠୁ ଆଉ ମାନେ ସେ ମାଉସୀ ଘର ମାନେ ପାଖରେ ବୁଲିଲ ନା ଅଲଗା କୁଆଡେ ଆଉ ଯାଇଛ ନାହିଁ।
ନା ଆଉ କୁଆଡେ ଯାଇନୁ।
ଖାଲି ସେ ମାଉସୀ ଘରେ ରହିଲ ନାଇଁ କି।
ହୁଁ
ରହିକି ତାପରେ ପଳେଇ ଆସିଲ ଗାଁକୁ। ହୁଁ। ଆଉ ମାଉସୀ, ଆଉ ମାଉସୀ ଘରେ ସବୁ କିଏ କିଏ ଅଛନ୍ତି?
ହ
ଆଁ ଆଁ।
କିଏ କିଏ ମାଉସୀ ଘରେ ଅଛନ୍ତି?
ମୋ ବଡ ଆଉ ସାନ ମାଉସୀ ଅଛି।
ମଉସା ଅଛନ୍ତି?
ମଉସା, ମାଉସୀ, ଆଇ ତାଙ୍କ ପୁଅ। ଦିଜଣ ଆଙ୍କର ଦି ଜଣ ଦିଟା ପୁଅ।
ହୁଁ। ଉଁ ହୁଁ। ସେମାନେ ତମଠୁ ବଡ ନା ସାନ ସବୁ? କଣ କହିଲ?
ମୋଠୁ ସାନ।
ସାନ, ସେମାନେ ସବୁ କଣ ପଢୁଛନ୍ତି?
ଜଣେ ଜେଇ କରୁଛି, ଜଣେ ଚତୁର୍ଥ ରେ ପଢ଼ୁଛି। ଚତୁର୍ଥ ନା ତୃତୀୟରେ ପଢୁଛି।
ତୃତୀୟ ନାଇଁ କି ହଉ, ହଉ ମୁଁ ଏବେ ରଖୁଛି ହେଲା।
ହୁଁ ହୁଁ
ରଖୁଛି ଆଁ ହଉ।